ଏ ବାଙ୍ଗୁରା
ନମସ୍କାର ବାନ୍ଧବୀ।
କଣ କରୁଛନ୍ତି?
ଏ ପୁଅ କୁ ପାଠ ପଢଉଥିଲି।
ଓ ଶୁଭ ସନ୍ଧ୍ୟା। ଆପଣଙ୍କ ପୁଅ କୋଉଥିରେ ପଢୁଛନ୍ତି?
କେଜି ୱାନ୍।
ଓହୋ ବୋଧରେ ପଢୁଛନ୍ତି ନାଇଁ।
ଆଜ୍ଞା ଆପଣ କଣ କରୁଛନ୍ତି?
ଏଇ ବସିଥିଲି ବାହାରେ ଆଉ ଭାବିଲି ଟିକେ କ ଫୋନ କରିକି କଥା ହେଇଯାଏଁ ଆଉ।
ଆଉ ଆପଣ ରୋଷେଇ ସାଇଲେଣି?
ଅ ହଁ ରୋଷେଇ ସରିଲାଣି ଆମର ହେଇଛି ଆଜି ଚକୁଳି ପି ଠା ଆଉ ଆଳୁଦମ ହେଇଛି।
ବଢିଆ ଖାଦ୍ୟ ଆଉ।
ଆଜ୍ଞା।
ଆଉ ଆପଣ ଖେଳା ଖେଳି କଣ କରନ୍ତି ରାତିରେ ଲୁଡୁ ଫୁଡୁ ତାସ୍ ଫାସ୍ ନା ନାଇଁ?
ହଁ ଭାଇର ମୋର ଆମର ଅଛି ଯୋଉ ଗୋଟିରେ ଯୋଉ କ୍ୟାରମ ଖେଳନ୍ତି।
ସେଇ କ୍ୟାରମ ଅଛି ସେ କ୍ୟାରମ କୁ ଭାଇର ମୋର ଖେଳୁ ଆଉ।
ଆଉ କିଏ ଖେଳନ୍ତି ନା ଖାଲି ଆପଣ ଭାଇର
ନାଇଁ ଆମ ଘର ଆଉ କୋଉ ମା ଖେଳନ୍ତି ବାପା ଖେଳନ୍ତି ଆମେ ଆମ ପରିବାର ମିଶିକି ଖେଳୁ ଆଉ।
କେତେ ରାତି ପର୍ଯ୍ୟନ୍ତ ଚିଅନ୍ତି ଟିଭି ଫିଭି ଦେଖନ୍ତି ନା ନାଇଁ?
ନାଇଁ ଆମର ଟିଭିି ଖରାପ ହେଇଯାଇଛି ଆଉ ଲଗା ହେଇନି। ଏଇ ତ ସବୁ। ଗୋଟେ ଗୋଟେ ଦୂରଦର୍ଶନ ଧରିଲେଣି ଯୋଉ ମୋବାଇଲ। ମୋବାଇଲ ଯୋଉ ଧରିଲେଣି ଆଉ ଆମ ଘରେ ତ ଚାରିଟା ମୋବାଇଲ ସେଥିରେ ପ କା ହଉଛି ପଇସା ଆଉ। ଆଉ ସେଥିପାଇଁ ଆଉ ଟିଭି ଫିଭିି ଦେଖୁନାହାନ୍ତି। ସେଇ ମୋବାଇଲରେ ସବୁ ଦେଖୁଛନ୍ତି ଆଉ।
ଆପଣଙ୍କ ଘରେ ଟିଭି ଅଛି?
ହଁ ଟିଭି ଅଛି ପୁଅ ଦେଖୁନି କେତେବେଳେ କେମିତି ସମାଚାର ଫମାଚାର ଦେଖୁଉ-ଉ-ଉ କି ସିରିଏଲ ଗୋଟେ ଗୋଟେ କେତେବେଳେ କେମିତି ଦେଖୁ। ମୋବାଇଲରେ ତ ସବୁ ହେଇଗଲାଣି ସବୁ ଦେଖିଲେଣି।
ହଁ। ଆ ମୋବାଇଲ ଟା ହେଲା ଛୋଟଟେ ତାକୁ ପକେଟ ରେ ପୁରେଇକି କୁଆଡେ ନେଇଯିବ। ଟିଭି ଟାକୁ କୁଆଡେ ନେଇକି ଯିବ?
ଆଜ୍ଞା।
ଏଇ ମୋର ଯୋଉ ସାନ ଭଉଣୀ ଗୋଟେ ଅଛି। ସିଏ କହୁଥିଲା କଣ ହ ଯୋଉ-ଉ-ଉ ଟିକେ ଅ ତୋ ଭଉଣୀ ମାନଙ୍କୁ ଫୋନ କରୁଛୁ। ତାଙ୍କ ସହିତ ଟିକେ ଆଲୋଚନା ମତ୍ ତେ କରିକି କହିବୁ ଓ-ଓ-ଓ ମୋର ଦିଦି ମାନେ ପଢଉଛନ୍ତି ଯୋଉ-ଉ-ଉ ବଧେ ପାଠ ସେଇଗୁରା ଟିକେ ତୋ ଓ-ଓ-ଓ ଭଉଣୀ ମାନଙ୍କୁ ଫୋନ କରିକି ଆଲୋଚନା କରିବୁ। ସେଇଆକୁ ଫୋନ କରିଥିବି ତମକୁ।
ହଁ ଭଲ କଥା ମା ସମସ୍ତେ ସାଙ୍ଗରେ କଥା ହେଲେ ଭଲ ଲାଗିବ ତାଙ୍କୁ ଟିକେ ସେ ସେଇଥିପାଇଁ କହୁଥିବେ ଆଉ।
ସେ କହୁଥିଲା କଣ କି ଯୋଉ ଉ-ଉ-ଉ-ଉ କଣ ତାଙ୍କର ତମ ବିଦ୍ୟାଳୟରେ ପଢଉଛନ୍ତି ସେ କଣ ବୁଝି ପାରୁନି।
ଆଜ୍ଞା।
ଏଇ କଣ ଗ୍ୟାସିଅ ଅବସ୍ଥା କଥା କଣ ପଚାରୁଥିଲା। ଅ-ଅ-ଅ ଆପଣ ତ ଜାଣିଥିବେ ଏ ଧର ଆମେ ଗୋଟେ ବେଲୁନ ବିକାଳି କିି ଏ-ଏ-ଏ ଗୋଟେ ଗ୍ୟାସ ସିଲିଣ୍ଡର ଯାହେଲେବି ଦରକାରେ।
ହଁ।
ଗ୍ୟାସ୍ ସିଲିଣ୍ଡର ଦରକାରେ। ସେ ସେଇ ଗ୍ୟାସ ସାହାଯ୍ୟରେ ସବୁ ବେଲୁଣ ଗୁଡା ଫୁଲେଇବ। ପାଟିରେ ଫୁଙ୍କିଲାକୁ କଣ ଫୁଙ୍କି ପାରିବ ସିଏ ଦେହ ଅତି ବେଶୀରେ ଗୋଟେ କି ଦିଟା ସେ ଫୁଙ୍କି ପାରିବ
ନାଇଁ ତଣ୍ଟି ବି ତଣ୍ଟି ଭିତରକୁ ପଳେଇବ ସେ ବା ଫୁଙ୍କିଲେ ବେ-ବ-ତଣ୍ଟି ଫଣ୍ଟି ଭିତରୁକୁ ପଳଉଚି ସେ ବେଲୁନୁ।
ହଁ ସେ ଆଉ ଫୁଙ୍କି ପାରିବନି। ସେଥିପାଇଁ ତାକୁ ଗୋଟେ ଗ୍ୟାସ୍ ସିଲିଣ୍ଡର ଦରକାରେ ଯଉଥିରେ ପମ୍ପ ଯଉ ପୁରାନ୍ତି।
ଆଜ୍ଞା ସାଇକେଲ୍ ଫାଇକେଲ୍ ରେ ଯଉ ପମ୍ପ ଫମ୍ପ ଦିଅନ୍ତି।
ହଁ ସେଇଟା ର ଗୋଟେ ଦରକାରେ ଏ ତାପରେ ଆମେ ତାକୁ କେମିତି କଣ କରିବା ମାନେ ସେ କି ଯଦି ବେଲୁନ୍ ଟା ଆମର ଫୁଲିଲା କେମିତି ଫୁଲିଲା ସେ ସେଇ କଥା ପଚାରୁଥିଲା ବେଲୁନ୍ ଟା ଧର ଫୁଲିଲା ଆଉ ଏଥିରେ କଣ ଅଛି ସେ ଯଉ ବେଲୁନ୍ ଟା କଉ ଗ୍ୟାସ୍ ରେ ଫୁଲିଲା ଅ- କଉ ପ୍ରକାରର ଗ୍ୟାସ୍ ତାକୁ କହିବା ମୁଁ ତାକୁ କହିଲି ଏଇ ଯଉ ନାଇଟ୍ରୋଜେନେ ମତେ ମନା କଲା ନା ସେଠି ନାଇଟ୍ରୋଜେନ୍ ନୁହେଁ ଆଉ କଣ ତମ ଭଉଣୀ କି ପଚ୍ ଚାରିକି କହିବ ତୁମେ ଟିକେ ତାକୁ କହିବ କି ନାଇଟ୍ରୋଜେନ୍ ବୋଲି ସେ ବିଶ୍ଵାସ କରିବ।
ଆଜ୍ଞା -ଆଜ୍ଞା।
ଆଜ୍ଞା ଆଉ କହୁଥିଲି କି ଆଉ- ଆଉ ବରଫ୍- ଆଜ୍ଞା।
ରୋଷେଇ ଏବେ ସରିଗଲାଣି?
ହଁ ରୋଷେଇବାସ ସରିଲାଣି ମା କରିଚନ୍ତି ରୋଷେଇ।
ଆଉ କାମଧନ୍ଦା ସାରିକି ବେଣାବି ଶୋଇପଡନ୍ତି ନା ରାତି ମାନେ ଡେରିରେ ଶୁଅନ୍ତି?
ନାଇଁ ମୁଁର ଗୋଟେ ମୁଁ ନିଜର ଗୋଟେ ରୁଟିନ କରିଚି କି ଦଶଟା ପୂର୍ବୁରୁ ମାନେ ଦଶଟା ପର୍ଯ୍ୟନ୍ତ ଚେଇଁବେ ଅତି ବେଶୀରେ ଏ ଅତି କମ ସମୟରେ ନଅଟା ସାଢେ ନଅଟା ଭିତରେ ଶୋଇପଡେ ମୁଁ।
କାରଣ ସକାଳୁ ଉଠିକି ପାଠ ପଢିବାକୁ ପଡେ। ମୋରୋ ଏଇ ବର୍ଷ ଦ୍ଵାଦଶ ପରୀକ୍ଷାର
ଅ ଫଳ ବି ବାହାରିବ। ଯେହେତୁ ପରୀକ୍ଷା ଟା ଦେବି ଭଲ କି ପଢିବାକୁ ମୁଁ ଚାରିଟାରୁ ଉଠିଯାଏ।
ଆଉ ସେ କଁ ପାଠଟା ପଢ଼ିଲେ ସିନା ମ ମନ ଦେଇକି ଏକ୍ସାମରେ ପାସ୍ କରିବେ।
ଆଜ୍ଞା ଆପଣ ତ ଜାଣୁ ଥୁବେ ଏବେ ଯେମିତିଆ ପରୀକ୍ଷାର ଅଁ ସିଲାବସ ହେରିକା ହେଲାଣି। ସେମାନେ ଯାହା ଯୋଉ ପଢା ନ ପଢା ବହିରୁ କୋଶ୍ଚିନ ନଦେଇ ଅଲଗା ପ୍ର ପ୍ରଶ୍ନ ଗୁରା ସବୁ ପକୋଉଚନ୍ତି।
ହଁ।
ପକୋଉଚନ୍ତି ଆଉ କଁ କରାଯିବ ତାଙ୍କୁ ତ ଏବେ କଣ ଶିକ୍ଷା ମନ୍ତ୍ରୀ କଣ କରିଛନ୍ତି କି ପ୍ରଥମରୁୁ ଅଷ୍ଟମ ପର୍ଯ୍ୟନ୍ତ ବିଷୟ ଗୁଡିକ ବଦଳେଇ କଣ ସବୁ ଗୀତ ଫିତ ଓଡିଆ ସିନେମାର ଗୀ ତ ହେରିକା ସବୁ ପୁରୀ ଦେଇଚନ୍ତି।
ନୂଆ ନୂଆ ନୂଆ ନୂଆ ସବୁ ଭାରୁ କରୁଚନ୍ତି ସବୁ ଦିନୁକୁ ଦିନ ଗୋଟୋ ଗୋଟେ ସବୁ ବାହାର କରୁଚନ୍ତି ବିଷୟ ସବୁ ଅଲଗା ଅଲଗା ସବୁ
ହଁ ସେ ଯୋଉ ବାହାର କରିଚନ୍ତି କଣ ଭୁଲ ଭାଲ ବାହାର କରିଚନ୍ତି ସେଇଆ କୁ ଆମର ଯୋଉ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଅଁ ବହି ଫୁଣି ନୂତନ ଭାବେ ଫୁଣି ଆଉଥରେ ନୂତନ ହବ। ଏପରିକି ମଜାକ୍ ବହି ସହିତ ଚଳିବନି ଏମିତି କଣ ସବୁ ନିର୍ଦ୍ଦେଶ ଦେଇଚନ୍ତି।
କଣ କରିବେ ଆଉ ଶିକ୍ଷାମନ୍ତ୍ରୀ।
ସେ କଣ ବାହାର କରିକି କରିବେ ଆଉ କୋଉ ବିଷୟରେ ସବୁ କଣ କଣ ଅଛି ଆଉ।
କଣ ସିଏ ତାଙ୍କର ଯାହା ମ ନହୋଉଚି କୁଆଡେ କଁ ପୁରେଇ ଦୋଉ ସିନେମାର ପୁରେଇ ଦେଇଚନ୍ତି ଅଷ୍ଟମ ବହିରେ। ସେଇଆକୁ ଆମେ ପଢିକି ଏଠି ହସାହସି ହୋଉଥୁଲୁ।
ଆଜ୍ଞା।
ଏପରିକି ଶିକ୍ଷାକୁ ଚୁ ବଦଳାଇ ସବୁ ଅଁ ଯୋଉରା ଆଗୁରୁ ତ ରେବତୀ ଯୋଉ ବିଷୟଟି ଥିଲା। ସେତିରେ ଝିଅ ମାନଙ୍କ ବିଷୟରେ କେତେ କଁ ଲେଖା ଯାଇଥିଲା କେତେ କଣ ସେମାନେ ପଢୁଥୁଲେ। ଏବେ ସେପରି କିଛି ନାଇଁ। ସେପ୍ ସେ ରେବତୀ ବିଷୟ କୁଆଡେ ଗଲାଣି ରେବତୀ ବିଷୟ ପ୍ରାଏ ଦଶ ବାର ବର୍ଷ ହେଲାଣି ବହିରୁ ଉଠିଗଲାଣି।
ରେବତୀ ତା ବୁଢୀ ମା ଏଇ ସବୁ କୁଆଡେ ଗଲାଣି ସବୁ ମାନେ ଏବେ ସବୁ ନୂଆ ନୂଆ
ହଁ କାହାଣୀ ଗୋଟେ ଥିଲା ଆମ ବେଳେ। ଛୋଟୋ ବୋଳେ ପଢିଥିଲୁ ଦୁତୀୟ ତୃତୀୟରେ। ସିଏ ଗଲାଣୀ ସେ ବିଷୟ ଆଉ ନାହିଁ। ତାପରେ ଶିକ୍ଷକ ମାନେ ବି ସେ ବିଷୟ କଥା ଆଉ ଉ ଆଲୋଚୋନା କରୁନାହାନ୍ତି କି ଉ ଠୋଉନାହାନ୍ତି ବି ଯୋଉ ଶ୍ରେଣୀ ଗୃହରେ ପିଲାମାନେ ସେଥିରୁ କିଛି ଶିକନ୍ତେ।
ହଁ। ଆଉ ବନ୍ଧୁ ଆମ ଛୋଟୋ ପୁଅ କାନ୍ଦିଲାଣି ଆଉ କଥା ହେଇଥିବାରୁ ଛୋଟୋ ପୁଅ କାନ୍ଦିଲାଣି। ଖାଇବ ତା ଟାଇମି ଯୋଉ
ମୋ ସହିତ ଆଉ ଟିକେ କଥା ହୁଅନ୍ତୁ କାରଣ ହଁ, ଆମର ଟିକେ ଆଉ ସମୟ ଅଛି, କାରଣ ଆମେ ଟିକେ ଖାଇବା ପାଇଁ ଯିବୁ, ଟିକେ ଆଉ କଥା ହେଇଯାଆନ୍ତୁ ଆଉ।
ଆପଣଙ୍କ ତ ଚକୁଳି ଆଉ ଚକୁଳି ତରକାରୀ ହେଇଛି ଆପଣ ଖାଇବେ ଆଉ।
ଆପଣ କଣ ରୋଷେଇ କରିଛନ୍ତି ରାତିରେ?
କରିନି, ପୁଅ କୁ ହେଲେ ପାଠ ପଢଉଥିନି, ନା ଯୋଉ ଅଟାଫଟା ରୁଟି ହବ ଆଉ ତାର ଆଳୁ ଭଜା ପ୍ରିୟ, ତାର ଆଳୁ ପିଆଜ କଟା ହେଇକି ଭଜା ହବ।
ଓହୋ ଆଉ ଆପଣଙ୍କ ଘରେ ଏବେ ସବୁ କିଏ କିଏ କଣ ଅଛନ୍ତି?
କଣ କହିଲେ?
ଆପଣଙ୍କ ଘରେ ଏବେ କିଏ କଣ ସବୁ ଅଛନ୍ତି?
ଆମର ଦି ପୁଅ ଆଉ ଶାଶୁ, ଦିଅର, ସ୍ଵାମୀ ତମ ଏମିତି ଆଉ ଯାଉ
ଆପଣ, ଆପଣଙ୍କ ସ୍ୱାମୀ କଣ କରନ୍ତି?
ଏ ଭୁବନେଶ୍ୱର ରୁ ଗୋଟେ କାମରେ ଅଛନ୍ତି।
ଓହୋ, ଆଉ ଆପଣ କଣ? ରୋଜଗାର କରନ୍ତି ନା ଆପଣ ଗୃହିଣୀ?
ଗୃହିଣୀ, ମେସିନ ଫେସିନ୍ ଅଛି ମେସିନ ଚଲଉଛି। ଏ ଆଉ ତ ଟାଇମ ବାହାରୁନି ଯୋଉ ଛୁଆଙ୍କ ଧନ୍ଦା, ସ୍କୁଲ ଯା ଖାଇବା ପିଇବା
ନହେଲେ ସହିତ ମେସିନ ଚାଳନ କରୁଛନ୍ତି, ଶିକ୍ଷାବିତ କରୁଛନ୍ତି, ଯାହା ହଉ ଏଇଟା ସ୍ତ୍ରୀ ଲୋକଙ୍କୁ ଶିଖିବା କଥା, ପ୍ରତ୍ୟେକ ସ୍ତ୍ରୀ ଲୋକଙ୍କୁ, କାରଣ କେତେ ନିର୍ଭର ହେବେ ସ୍ଵାମୀଙ୍କ ଉପ ରେ ଯଦି ଆପଣଙ୍କୁ ଟିକେ ଟିକିଲି ଚୁଡି ଆପଣଙ୍କୁ କିଣିବାକୁ ପଡିବ?
ହୁଁ ହୁଁ, ତାପରେ ଏବେ ବି ଯୋଉ ଏବେ ବି ଗରମ ଫରମ ହେଲାବେେଳକୁ ମାନେ ଇଛା ହେଉନି କିଛି, ମାନେ ଭଲ ଲାଗୁନି ଦେହ ପା, ଗରମ ହେଲା ବେଳକୁ
ହଁ ଅ ଧର ତୁମେ ଚକୋଲେଟ ଖାଇଲେ ବି ତୁମେ ଫୋନ କରି କହିବ କି ସ୍ଵାମୀ ପଇସା ପ ମୁଁ ଚକଲେଟ ଖି ସେଥିରେ ହେଲେ ଆପଣଙ୍କର କିଛି ରୋଜଗାର ହେଇଯାଉଥିବ, ଆପଣ ସେ
ହଁ ନିଜେ, ନିଜେ ରୋଜଗାର କରିବା ଗୋଟେ ହଁ କେତେ ଛୁଆଙ୍କୁ ବି ଆଜେଷ୍ଟ ହେଇଯିବ, ହଁ ଛୁଆ ବି ଆଡଜଷ୍ଟ ହେଇଯିବେ, ଘରେ ବି ଯୋଉଟା ଗୋଟେ କାମ ନଥିବ, ଗୋଟେ ଜିନିଷଟେ ନେଇଆସିଲ।
ହଁ ଆପଣଙ୍କର କିଛି କାର୍ଯ୍ୟ ଆପଣ ବହନ କରିପାରୁଥିବେ, ସେଥିରେ ଆପଣଙ୍କ ସ୍ଵାମୀଙ୍କର କିଛି ପଇସା ପଇସା ବି ବଂଞ୍ଚିତ ହେଇଯାଉଥିବ, ଆପଣ ଆଉ କୋଉଥିରେ ବି ସେ ପଇସା ଲଗେଇ ପାରିବେ।
ହୁଁ ଉ
ଆଉ କଣ ଦେହ ଆପଣଙ୍କର ସବୁ ଭଲ ଅଛି?
ଦେହ ପା ଭଲ ଅଛି, ଏମିତି ବେଳେ ବେଳେ ଗୋଡ ଆଣ୍ଠ ହାତ ଫାତ ସବୁ ଧରୁଛି ଥଣ୍ଡା ଥଣ୍ଡାରୁ ଟିକେ ଥଣ୍ଡା ହେଇଗଲେ।
ଆପଣଙ୍କ ଇସନ ଫୁଲିଆ ଅଛି କି?
ଇସନ ପୁଲିଆ ଥଣ୍ଡା ମତେ ଟିକେ ଥଣ୍ଡା ଅଛି, ମୋର ଟିକେ ଗାଧୋଇ ପଇଲେ ପଖାଳ ଫଖାଳ ଖାଇଦେଲେ, ଥଣ୍ଡା ଧରି ଦଉଛି।
ଉଁ ଆପଣ, ଆପଣ ଟିକେ ନିୟନ୍ତ୍ରଣ ରଖି ଖାଇବେ, ପଖାଳ ପଖାଳ ଖାଇବେନି।
ତେଲ ଗରମ କରିକି ରାତିରେଟେ ଘଷୁଛି, ବେଶୀ ଥଣ୍ଡା ଫଣ୍ଡା ହଉନି, ଗାଧୋଇକି ଠାକୁର ପୂଜା ଆଉ ଗାଧୋଇ ପୂଜା ସରିଲା ପରେ ଚା ପା ପିଇ ହେବନି।
ଓ ହଉ ହଉ ବନ୍ଧୁ ଆପଣ ଅ ଏତେ ସମୟ ମତେ ଦେଇଥିବାରୁ ଧନ୍ୟବାଦ, ଆପଣଙ୍କର ପୁଅ କାନ୍ଦିଲାଣି ହଉ ରହୁଛି ବନ୍ଧୁ। ଆଜ୍ଞା ଆଜ୍ଞା ନମସ୍କାର, ଆଜ୍ଞା ଧନ୍ୟବାଦ।